ଓହୋ
ଆଜ୍ଞା ନମସ୍କାର।
ନମସ୍କାର ନମସ୍କାର ଶୁଭରାତ୍ରି
ଶୁଭରାତ୍ରୀ ଶୁଭରାତ୍ରୀ ଆଉ କଣ ଖବର କଣ ଏତେ ଦିନି ହେଲାଣି କଥାବାର୍ତ୍ତା ନାହିଁ। ଆପଣ ତ ମତେ କଲ୍ କରୁନାହାଁନ୍ତି ମୁଁ ଆପଣଙ୍କୁ କଲ୍ କରିକି ଆପଣଙ୍କ ହାଲଚାଲ ପ ପଚାରୁଛି ଆପଣ ଭଲ ଅଛନ୍ତି ଶୁଣିଲି ଆପଣ କଣ ନୂଆଚାକିରୀ ବେକ୍ରି କଲେଣି।
ହଉ ଆଜ୍ଞା ଏଇ ଗୋଟେ ମିଳିଲା ଗୋଟେ କାମ ଯାଇକି କରୁଛି କାରଣ ଆଉ ବସିକି କେତେଦିନ ଖାଇମି ବସିକି ଖାଇଲେ ଆଉ ତ ଜାଣିଛନ୍ତି ଅବସ୍ଥା ଖରାପ ହେଇଯାଉଛି। ଆଉ ପଇସାଟେ ମିଳୁନି ତେଣୁ ବାଧ୍ୟ ହୋଇକି ମୁଁ ଗଲି। ଆଉ ଟିକେ ଧୁର ବାଟ ହେଇଯାଉଛି ବୁଝିଲେ କି? ମାନେ ମିନିମମ୍ ପନ୍ଦର କିଲୋମିଟର ଖଣ୍ଡେ ହେଇଯାଉଛି। ମତେ ଯିବା ଆସିବା କରି ଅସୁବିଧା ହଉଛି। ଆଉ ବସ୍ ଫସ୍ ରେ କି ଅଟୋ ଫଟୋରେ ଗଲେ ପଇସା ଅଧିକା ଯାଉଚି। ତେଣୁ ଗାଡ଼ିରେ ଗଲେ ମୁଁ ଶୀଘ୍ର ଯାଇପାରନ୍ତି ଆସିପାରନ୍ତି ଗାଡ଼ି ଯାକି ନାହିଁ ମୋର ତେଣୁ ଗାଡ଼ି ଗୋଟେ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି କିଣିିବି ବୋଲି ଭାବୁଚି କିନ୍ତୁ ଗାଡ଼ିଟା ସୁବିଧାରେ କେଉଁଠି ମିଳୁନି ଆଜ୍ଞା। ବର୍ତ୍ତମାନ ତ ନୂଆ ଗାଡ଼ି ଜାଣିଥିବେ ରେଟ୍ କେମତିକା ଆମର ତ ପଇସା ପତ୍ର ସେମିତିଆ ନାହିଁ ତେଣୁ ଗାଡ଼ିଟା କିଣିବାକୁ ସାହସ ପାଉନି। ତେଣୁ ସେକେଣ୍ଡ ହ୍ୟାଣ୍ଡ ଗାଡ଼ିଟା ମିଳିଲେ କିଣନ୍ତି ବୁଝୁନି ଆପଣଙ୍କ ନଜରରେ ଅଛି କି ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ଆପଣ ଟିକେ ବୁଝିକି ମୋତେ କହିବେ କି?
ନାଇଁ ନାଇଁ ମୋ ନଜରରେ ଥିଲେ ତ ମୁଁ ଆପଣଙ୍କୁ ନିଶ୍ଚୟ କହିଥାନ୍ତି। ହେଲେ ମୋ ନଜରରେ ସେମିତି କିଛି ନାହିଁ କାହିଁକି ନା ଆଜି କାଲି ସମସ୍ତେ ସେ ଯୋଉ ଗ୍ୟାରେଜ ରେ ଯାଇକି ଦେଇ ଦଉଚନ୍ତି ସେଠୁ ପଇସା ପତ୍ର ନେଇ ଆସୁଛନ୍ତି ନା ଏମିତି ଯଦି କାହାକୁ କୁହନ୍ତା ତ ମୁଁ ଜାଣିପାରନ୍ତି କି ହଁ ଏଇଠି ଗୋଟେ ଗାଡି ଅଛି। କି କଣ ହେଲେ ସେମିତି ତ ଆଉ କି କରୁନାହାନ୍ତି। ଏ ତ ଦେଖନ୍ତୁ ଆଉ ଗୋଟେ କଥା ମୁଁ ଆପଣଙ୍କୁ କହୁଚି ଆପଣଙ୍କ ଘରଠୁ ତ ଆପଣଙ୍କ କାମ ହଉଚି ମାତ୍ର ହଉଚି ପନ୍ଦର କିଲୋମିଟର ଆପଣ ଜାଣିଚନ୍ତି ଆପଣ ହିଁ କାଲି ହିଁ ମତେ ନିଜେ କହୁଥିଲେ କି ଜଟଣୀରୁୁ ଗୋଟେ ପିଲା ଆସିଚି ଯିବ ବୋଲି ଆପଣ ଭାବନ୍ତୁ ସେ ପିଲା ରାତି ଦଶଟାରୁ ଏଠୁ ବାହାରିକି ଜଟଣୀ ହେଲାଣି ପଚାଶ କିଲୋମିଟର ମାନେ ଗୋଟେ ପିଲା ରାତି ଦଶ ଠାରୁ ମାନେ ତାର ଏତେ ଚାକିରି ଦରକାର ସେ ସେତେ ବାଟ ବି ଆସୁଚି ତାର ପ୍ରତିଦିନ ବୋଧେ ପେଟ୍ରୋଲ ଖର୍ଚ୍ଚ ବୋଧେ ଦେଢଶହ ଟଙ୍କା ରୁ ଦୁଇଶହ ଟଙ୍କା ଭିତରେ ଯାଉଥିବ ତଥାପି ମଧ୍ୟ ସେ ଆସ ଏଇଠି କାମ କରୁଚି ବା ଭାବନ୍ତୁ ପଇସାର ମୂଲ୍ୟ କେତେ? କଣ ପଇସାର ମୂଲ୍ୟ ଭଲ ସେ ବୁଝୁଥିବେ ଆପଣଙ୍କ ବଡ ଝିଅକୁ ବି ଟିକେ ପଇସାର ମୂଲ୍ୟ ବୁଝାନ୍ତୁ ଆଉ ଆପଣଙ୍କର ସାନ ଝିଅକୁ ବି ଟିକେ ପଇସାର ମୂଲ୍ୟ ବୁଝାନ୍ତୁ। ଶହେ ଟଙ୍କା ଇନକମ୍ କରିବାକୁ ଶହେ ଦିନ ଲାଗୁଚି। ହେଲେ ଖର୍ଚ୍ଚ କରିବାକୁ ମାତ୍ର କିଛି ସେକେଣ୍ଡ ଆଜିକାଲି ତ ସବୁ ଆଉ କିଏ ପଇସା ମାନେ କ୍ୟାସ୍ ୟୁଜୁ କରୁନାହାନ୍ତି ସବୁ ଅନଲାଇନ୍ ହିଁ ପେମେଣ୍ଟ କରୁଚନ୍ତି ଆପଣ ଦେଖିଚନ୍ତି ଆଉ କିଏ କ୍ୟାସ୍ ୟୁଜ୍ କରୁଚନ୍ତି କହିଲେ?
ନାୟା ଆଜ୍ଞା କ୍ୟାସ୍ର ତ ୟୁଜ୍ ହଉନି କିନ୍ତୁ ସିନା ଲୋକ ଆଜିକାଲି ଅନଲାଇନି ସବୁ ବ୍ୟବହାର କରୁଚନ୍ତି କିନ୍ତୁ କ୍ୟାସ୍ଟା ବହୁ ଜାଗାରେ ଦରକାର ପଡ଼ୁଚି କାହିଁକି? ନା ଆପଣ ଧର ଯେଉଁ ଟାଉନୁ ଉପରେ ଅଛନ୍ତି ଅନଲାଇନ୍ କାରବାରଟା କରୁଛନ୍ତି। ଛନ୍ତି କିନ୍ତୁ ଆପଣ ଟିକିଏ ରୁଆଲ୍ ଏରିଆକୁ ପଳେଇବେ ସେଠି ସମସ୍ତଙ୍କର ଅନଲାଇନ୍ କରିପାରୁନାହାନ୍ତି ବେଳେବେଳେ ଅନଲାଇନ୍ ଫେଲ ହେଉଚି। ତେଣୁ ସେଠି କ୍ୟାସ୍ଟା ନିହାତି। ଆପଣ ଧର ଗୋଟେ ବାହାରାରେ ଜାଗାକୁ ଯାଇଛନ୍ତି ଆପଣ ପିଲା ଛୁଆ ନେଇକି ତେଣୁ ହେଠି ଅନଲାଇନ୍ ହଉନି ଆପଣ ଯଦି କ୍ୟାସ୍ ନ ରଖିେ କଣ ହେବ ଆପଣ ଉପାସ ରହିବେ। କେହି ଆପଣଙ୍କୁ ପଚାରିବେନି। ସପୋଜ ଆପଣ ଆପଣ ଅନଲାଇନ୍ଟ ଆପଣ ହେଲାନି କଣ ଫେଲ୍ ଦେଖେଇଲା ତେଣୁ ଆପଣ ହେଠି ଦୋକାନୀ କେମିତି ପେମେଣ୍ଟ ଦେବେ? ତେଣୁ ସବୁଗୁଡ଼ାକ ଅନଲାଇନ୍ ଉପରେ ଭରସା କଲେ ଚଳିବନି। ତେଣୁ କ୍ୟାସ୍ ବି ଆମକୁ ସାଙ୍ଗରେ ନେବାକୁ ପଡ଼ିବ ଆପଣ ଦଶ ଟଙ୍କା ପାଞ୍ଚ ଟଙ୍କା ଆଜିକାଲି ଅନଲାଇନ୍ କରୁଚନ୍ତି ଦୁଇ ଟଙ୍କା ସାତ ଟଙ୍କା ଆଜ୍ଞା ଅନଲାଇନ୍ କରୁଛନ୍ତି। ତେଣୁ ଗୋଟେ ଦୋକାନୀ ଏ ବି ଖୁଚୁରା ପଇସା ପାଇବା ପାଇଁ ବି ହଇରାଣ ହେଉଚି ମାନେ ଆପଣଙ୍କୁ ଦଶ ଟଙ୍କା ନୋଟ ଟେ ଦେଲେ ସାତ ଟଙ୍କା କି ତିନି ଟଙ୍କା ଫେରେଇବାଟା ତେଣୁ ସେ ବାଧ୍ୟ ହେଇକି ଚକୋଲେଟ୍ ଫକଲେଟେ ଦେଉଚି। ତେଣୁ ଅନଲାଇନ୍ ଟା ଯେହେତୁ ଭଲ କିନ୍ତୁ ସବୁ ଜାଗାରେ କାମ କରୁନି ଆପଣ ସାଧାରଣତଃ ଆପଣ ଟାଉନୁ ମାନଙ୍କରେ ଛୋଟ ଛୋଟ ଦୋକାନୀ ଅଛନ୍ତି ଯୋଉଟାକି ସେମାନେ ଅନଲାଇନ୍ ସିଷ୍ଟମ୍ କରୁନାହାନ୍ତି କାରଣ ସେମାନେ ସବୁ କ୍ୟାସ୍ କାରବାର କରୁଚନ୍ତି କିମ୍ବା ଅନଲାଇନି କଣ ହଉଚି ଆପଣ ଅନଲାଇନି ସବୁ ଜିନିଷ କିଣିପାରୁନାହାନ୍ତି। ବେଳେବେଳେ କ୍ୟାସ୍ ଦରକାର ହେଉଛି ଆପଣଙ୍କ ପିଲାଟି ଧର କଲେଜ ଯାଉଛି ଭଲ ମନ୍ଦ ଯାଉଛି। ଆଉ ତାକୁ ତ ସବୁବେଳେ ଆମେ ଅନଲାଇନ ଗଟା ଦେଲ ହେବନି ତେଣୁ ତାକୁ କିଛି କ୍ୟାସ ଦେବାକୁ ପଡ଼େ। ତେଣୁ ଆମକୁ କ୍ୟାସ୍ ହିଁ ନିହାତି ରଖିବାକୁ ପଡ଼ିବ। ତେଣୁ କ୍ୟାସ୍ ଏଠି ଯଦି ଶହେ ପରସେଣ୍ଟରୁ ଅଶୀ ପରସେଣ୍ଟ ଅନଲାଇନ୍ କାମ କଲା। ଟ୍ୱେଣ୍ଟି ପରସେଣ୍ଟ ଆମର କ୍ୟାସ୍ ବି ଦରକାର ହେଉଛି। ତେଣୁ ଅନଲାଇନ୍ଟା ଭଲ ଆଉ କ୍ୟାସ୍ଟା ବି ନିହାତି ଭଲ ବୁଝିଲେ କି?
ହଁ ଦେଖନ୍ତୁ ପୁରା ଅନଲାଇନ ଉପରେ ଆମେ ନିର୍ଭର କଲେ ହେଇପାରିବ କି? ଆମେ ଯଦି ଗୋଟେ ଗାଁ ଅଞ୍ଚଳକୁ ଯାଇଥିବା। ସେଠି ତ ନେଟୱାର୍କ ଯେମିତି ହେଲେ ବି ପ୍ରୋବ୍ଲେମ୍ ଥିବ କାହିଁକିନା ସବୁ ଗାଁ ଅଞ୍ଚଳରେ? ପ୍ରାୟ ସେମତି ହଉଛି ତ ସେଠାରେ ଯଦି ଆମେ ଅନଲାଇନ ପେମେଣ୍ଟ କରିବା କେମିତି ସମ୍ଭବ ହବ ବୁଝୁନାହାନ୍ତି? ତ ସବୁଆଡେ ତ ଆମର ନେଟୱାର୍କ ଏତେ ଭଲ ହେଇନି ନା? ସହରରେ କିନ୍ତୁ କୋଣ ଅନୁକୋଣରେ ଏମିତି ହେଇଯାଉଥିବ କିନ୍ତୁ ଆଉ କୋଉଠି ତ ହେଇପାରୁନି ନା ତ ସେଠିକି ତ ଯିବାକୁ ହେଲେ ତ ଆମକୁ ନିଶ୍ଚିନ୍ତ ଭାବରେ ହଉଛି କ୍ୟାସ ଧରିକି ନେଇକି ଯିବାକୁ ପଡିବ। ହେଲେ ଆପଣ ଏଇ ଗୋଟେ କଥା ଜାଣିଛନ୍ତି? ଆପଣ ଯୋଉ କହିଲେ ଦି ଟଙ୍କା ଦଶ ଟଙ୍କା ସାତ ଟଙ୍କା ଆଠ ଟଙ୍କା। ଦେଖନ୍ତୁ ସବୁ ଦୋକାନୀ ପାଖରେ ଚେଞ୍ଜ ବି ନଥାଏ ବୁଝିଲେ କି ନାଇଁ ତ ସେଥିପାଇଁ ଏଇ ସବୁ। କାମ ଏଇ ସବୁ ଛୋଟ ଛୋଟ ଜିନିଷ ପାଇଁ ଅନଲାଇନ ଟା ବହୁତ ହିଁ ଭଲ। ମାନେ ଏତେ ଭଲ ଆଉ ଆପଣ କୁହନ୍ତୁନି? ଏଇଥିପାଇଁ ମୁଁ ତ ଜମା ବି କ୍ୟାସ୍ ଆଉ ୟୁଜ କରୁନି ଜାଣିଛନ୍ତି ଥରେ କଣ ହେଇଛି ମୋ ସହିତ ପେଟ୍ରୋଲ ପମ୍ପରେ ଥରେ ମୁଁ ପେଟ୍ରୋଲ ପକେଇବାକୁ ଯାଇଛି। ମୁଁ ପେଟ୍ରୋଲ ପକେଇ ସାରିଛି ଆଉ କଣ ହେଲା ନା? ମୋର ଅନଲାଇନ ଫେଲ୍ଡ ହେଲା। ମୋ ମୁଣ୍ଡ କାମ କଲାନି ସେତେବେଳେ ମୁଁ ପୁରା ଡରି ହିଁ ଗଲିଣି। ମୋ ଆଗରେ ପଛରେ ମୋ ଲାଇନରେ ଛିଡାହେଇଛନ୍ତି। ସେଇ ଲୋକ ଯିଏ ମତେ ପେଟ୍ରୋଲ ଦେଇଥିଲା ସିଏ ମତେ ଏମିତି ଅନଉଛି। ମୁଁ କଣ କରିବି କଣ କରିବି ମୁଁ ପୁରା ଡରି ହିଁ ଗଲି। ମୁଁ ପକେଇଥିଲି ପେଟ୍ରୋଲ ଦୁଇଶହ ଅଠାବନ ଟଙ୍କାର ମାନେ ମୁଁ ତ ଜାଣିଛି ମ ଅନଲାଇନ ପେମେଣ୍ଟ କରିବି ସେଥିପାଇଁ ମୁଁ ଟିକେ ଅଖାଡୁଆ ନମ୍ବର ଅ ଡିଜିଟ ଦେଖିକି ଟିକେ ହ ପକେଇ ଦେଇଥିଲି। ତ ତାପରେ ଫେଲଡ ଲେଖିଲା ମୁଁ କଣ କରିବି। ହେଲେ ଭାଗ୍ୟକୁ ମୁଁ ଜାଣିଛନ୍ତି ସବୁବେଳେ ଡିକିରେ ହଉଛି କିଛି ପଇସା ରଖିଥାଏ। ତ ମୋ ଭାଗ୍ୟକୁ ମୁଁ ବିକିରେ ତିନିଶହ ପଚାଶ ଟଙ୍କା ମାନେ ର ଦେଖିଥିବି ତ ସେଥିରୁ ମୁଁ କାଢ଼ିକି ସେ ମାନେ ଦୁଇଶହ ଅଠାବନ ଟଙ୍କାରେ ପଠେଇଥିଲେ। ଦୁଇଶହ ଟଙ୍କା ଗୋଟେ କାଢିଲି ଆଉ ପଚାଶ ଟଙ୍କାଟେ କାଢିଲି ଆଉ ଆଠ ଟଙ୍କା ପାଇଁ କଣ କରିବି କଣ କରିବି ମୁଁ କିଛି ଭାବି ପାରିଲିନି ତ ଆଉ ଆଠ ଟଙ୍କା ପାଇଁ ମୁଁ କଣ କଲି ନା ସେଇଠି ପନ୍ଦର ମିନିଟ୍ କାଳ ଗାଡ଼ି ସାଇଡ଼୍ କରିକି ଛିଡ଼ା ହୋଇଛି। କାହିଁକ ନା ଆଠ ଟଙ୍କା ମୋ ପାଖରେ ଚେଞ୍ଜ ନଥିଲା ଆଉ ଦୁଇଶହ ଟଙ୍କା ସେ ଚେଞ୍ଜ କଲାନି। ତ କହିଲା କି ଚେନ ଜମା ବି ନାହିଁ ମୁଁ କହିଲେ ଯଦି ତା ଆପଣ ଚେଞ୍ଜ ରଖ। ନାହାନ୍ତି ଆପଣ ପେଟ୍ରୋଲ ପମ୍ପ କାହିଁ କରୁଛନ୍ତି ତାପରେ ସିଏ ମୋତେ କହିଲେ ଆପଣଙ୍କ ପାଖରେ ଯଦି ଚେଞ୍ଜ ନାହିଁ। ଆପଣ ଏମିତି ଅଖର ନମ୍ବର ରେ କହିଁ ପକଉଥିଲେ ଆପଣ ଡାଇରେକ୍ଟ ନମ୍ବର ରେ ପକେଇଲେନି। ମୁଁ କହିଲି ହଁ ତ ଏଇଟା ତ ପୁରା ସଠିକ କଥା କହିଲେ ସେ କିଛି ବି ଭୁଲ କଥା। କହିନାହାନ୍ତି ତ ଏଇୟା ହିଁ ମୋ ସହିତ ଥରେ ହେଇଥିଲା ମୁଁ ପୁରା ଡରି ହିଁ ଗଲି ତାପରେ ପନ୍ଦର ମିନିଟ ଛିଡା ହେଇ ସାରିଲା ପରେ ମୋର ହେଲା ଆଠ ଟଙ୍କା। ମୁଁ ଆସିଲି ତା ପରଠାରୁ ମୁଁ ଯେତେଥର ବି ପେଟ୍ରୋଲ ପମ୍ପ ଯାଉଛି ମୁଁ ତାଙ୍କୁ ଆଗ କହୁଛି। ଆପଣ ମତେ ସ୍କାନର ଦେଖାନ୍ତୁ। ମୁଁ ପେମେଣ୍ଟ କରିବି ମୋର ହେଲେ ଯାଇକି ମୁ ପେଟ୍ରୋଲ ପକେଇବ। ନହେଲେ ମୁଁ ପେଟ୍ରୋଲ ପକେଇବି ନାହିଁ। କିଛି ସମୟ ଛିଡା ହେବି ବରଂ ଆଗ ହେଇସାର ତାରେ ପେଟ୍ରୋଲ ପକେଇବି। ହେଲେ ଏଇ ଥରୁଟି ହଇ ମାତ୍ର ମୁୋ ହଇରାଣ ରେ ପଡିଛି। ତା ପରକୁ କିନ୍ତୁ ମୁଁ ପୁରା ସତର୍କ ହେଇଯାଇଛି ଆଉ କେବେ ବି ଭଗବାନ ମତେ ପେଟ୍ରୋଲ ପମ୍ପ ରେ ହଇରାଣରେ। ନାହାନ୍ତି ମୁଁ ଭାବୁଛି। କି ମତେ ଆଉ ଭଗବାନ କେବେ ବି ପେଟ୍ରୋଲ ପମ୍ପ ରେ ହଇରାଣ ପକବେ ନାହିଁ କାହିଁକ ନା ମୁଁ ବହୁତ ନହେଲେ ହଇରାଣ ହେଇଯିବି। ବୁଝିପାରିଲେ କି ନାଇଁ।
ନାଇଁ ନାଇଁ କ୍ୟାସ୍ଟା ଶୁଣନ୍ତୁ ଆପଣ ଗୋଟେ ଜଳିଖିଆ ଦୋକାନ ଯିବେ। ସବୁ ଜଳଖିଆ ଦୋକାନୀ କଣ ରଖିଛନ୍ତି ଅନଲାଇନ। ତେଣୁ ସେଠି ବି କ୍ୟାସ୍ ଦେବାକୁ ପଡ଼େ ତେଣୁ ଆପଣଙ୍କର ଧର। ପଚିଶ ଟଙ୍କାରେ ଖାଇଲା ଆମର ସାଧାରଣତଃ ବରା ଦୋକାନ ଗଲେ ସେଠି ଆମକୁ କୁ ଚାରିଟା ବରା ଦେଉଛି ଘୁଗନ୍ତ କାଟିଏ ଦେଉଛି କହୁଛି ପଚିଶ ଟଙ୍କା ଦିଅ। ତେଣୁ ଆପଣ ଯଦି ଅନଲାଇନ୍ ନଥିବ ତାଙ୍କର ଆପଣ କ୍ୟାଆ ଦେବ ବାଧ୍ୟ। ତେଣୁ ନହେଲେ ଯେଉଁଠି ଅନଲାଇନ୍ ଥିବ ଆପଣ ସେଇଠି ଯାଇ ଖାଇବେ। ତେଣୁ ସବୁ ଦୋକାନ ଯେଉଁ ଅନଲାଇନ ରଖୁଛନ୍ତି ସେଇଟା ନାହିଁ କିନ୍ତୁ। କ୍ୟାସ୍ଟା ନିହାତି ଦରକାର ଆପଣ କ୍ୟାସ୍ କିଛିଟା ରଖିବେ ଆପଣ ଗୋଟେ ମନ୍ଦିର ଗଲେ। ଆଜି ମନ୍ଦିର ନନାକୁ ଧର ଆପଣ ପାଞ୍ଚ ଟଙ୍କା ଦଶ ଟଙ୍କା ଦେବେ ଗୋଟେ ଦକ୍ଷିଣା। ଆପଣ କଣ କରିବେ ମୋନ୍ଦିର ନା କହିବେ ଆପଣ ଅନଲାଇନ୍ ମୋବାଇଲ କରନ୍ତୁ ମୁଁ କରିବି ସେଇଟା ଗୋଟେ ଅ ଅବଧ ଏମି କଥା ହେଇଯିବ ତେଣୁ ତାଙ୍କୁ ଠାକୁରଙ୍କୁ ପଇସା ଟା ଦେଇକି ଆସିବ। ତେଣୁ ଅନଲାଇନ୍ ସିଷ୍ଟମ୍ ନନା କହିବ ଆମେ ଅନଲାଇନ୍ କରିବୁ ଏଇଟା କଣ କାମ। ଦଶ ଟଙ୍କା ପାଞ୍ଚ ଟଙ୍କା ଗୋଟେ ଅନଲାଇନ୍ କର ଦକ୍ଷିଣା ଦେବା ପାଇଁ ଏଇଟା କଣ ଭଲ ଲାଗିବ। ଏଇସବୁ ପ୍ରୋବ୍ଲେମ୍ ହଉଛି ଆଉ।
ହଁ ଜାଣିଛନ୍ତି ଥରେ ମୁଁ ଆମ ଘର ପାଖ ଶନିଙ୍କ ମନ୍ଦିର ଯାଇଥିଲି। ଶନିଙ୍କ ମନ୍ଦିର ଯିବି ବୋଲି ଆ ମାମା କୁ ମାଗିଲି ମୁଁ କହିଲି ଟିକେ ଖୁଚୁରା ପଇସା ଗୋଟେ ଦେଲୁ। ତାପରେ ସିଏ କହିଲା କି ନା ମୋ ପାଖରେ ଖୁଚୁରା ନାହିଁ ପଇସା ମୁଁ କହିଲି ହଉ। ତାହେଲେ ମୁଁ ଯାଉଛି। ଆଉ ଭୋଗ ଟା ନେଇକି ଯାଇଛି ନନାଙ୍କୁ ଯଦି ଦକ୍ଷିଣା ନଦେବି ମତେ ବି ଟିକେ ଟିକେ ଭଲ ଲାଗିବନି ଯେତେ ଯା ହେଲେ ବି ସିଏ ଟିକେ ପୂଜା କରୁଛନ୍ତି ନା ଆମର ଆମମାନଙ୍କ ପାଇଁ ଯେତେ ଯାହା ହେଲେ ବି ତାଙ୍କ ମାଧ୍ୟମରେ ହିଁ। ଆମେ ଠାକୁରଙ୍କ ପାଖକୁ ଆମ ବାର୍ତ୍ତା ଟା ପହଞ୍ଚେଇ ପାରୁଛୁ। ତ ମୁଁ କଣ କରିବି ନନାଙ୍କୁ କହିଲି ହଉ ଆପଣ ଭୋଗ କରନ୍ତୁ। ତାପରେ ଲାଷ୍ଟ କୁ ଆସିଲା ବେଳକୁ ମୁଁ ଦକ୍ଷିଣା ଦେଇଲିନି କାହିଁକି ନା ମୋ ପାଖରେ ନଥିଲା ପଇସା ନନାଙ୍କୁ ପଚ ପଚାରିଲି ବହୁତ ଡର ଲାଗୁଥାଏ କଣ କରିବି ନନାଙ୍କୁ। ପଚାରିବି ନା ନାହିଁ ମନ ଭିତରେ ବହୁତ ଆଶଙ୍କା ବି ଥାଏ ତାପରେ କିଛି ନ ଭାବିକି ନନାକୁ ପଚାରିଲି ନନା ମୋ ପାଖରେ ତ ପଇସା ନାହିଁ ମୁଁ ଆପଣଙ୍କୁ ଅନଲାଇନ କରିଦେବି ବେଳକୁ ମାନେ ଯୁଗକୁ ନନା ବି କହିଲେ କି ହଁ ଆପଣ ମତେ ଅନଲାଇନ କରିଦିଅ ଯଦି ଆପଣ କରିବାକୁ ଚାହୁଁଛନ୍ତି ଆପଣଙ୍କ ମନ ଯଦି ମାନୁନି ତାହେଲେ ଆପଣ ଅନଲାଇନ କରିଦିଅନ୍ତୁ। ତ ଯାହା ହଉ ମୁଁ ସେଇଠି ଦଶ ଟଙ୍କା ଟି ଅନଲାଇନ କଲି। ନନା ବି ଖୁସି ମୁଁ ବି ଖୁସି ମୁଁ ବି ତାପରେ ପଳେଇ ଆସିଲି। ହଉ ଆ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା ମୁଁ ଏବେ ରଖୁଛି।
ହଉ ହଉ।